ହ୍ୟାଲୋ।
ହୁଁ କୁହନ୍ତୁ।
ମର୍ନିଂ ଆଜ୍ଞା ମର୍ନିଂ
ମର୍ନିଂ ମର୍ନିଂ ଭେରି ଗୁଡ଼୍ ମର୍ନିଂ।
କଣ କରୁଥିଲେ ଆପଣ ସକାଳୁ ହ
ଏ-ଏ-ଏ-ଏ ଗାଧେଇ ଯାଇଥିଲି-ଇ-ଇ-ଇ। ଗାଧେଇକି ଆସିକି ଖାଇକି-ଇ-ଇ-ଇ ଡ୍ୟୁଟି ଯିବି ବୋଲି ବାହାରିବି ଆଉ।
ଆଛା ଆପଣ ଡିଉଟି ଯାଆନ୍ତି ତାହେଲେ?
ଆଜ୍ଞା।
ମୁଁ ଆଜି ରିବିବାର ଟା ସକାଳେ-ଏ-ଏ କ୍ଷୀର ଛତୁଆ ଗୁଣ୍ଡ ପୁଳେ ଖାଇକି ଟିକେ ଆସିକି ଆଡେ ବସିଯିବା ଆଉ।
ଆଚ୍ଛା ଆଚ୍ଛା। ଆଉ
ଆ ଆପଣ ମୁଁ-ଉ-ଉ-ଉ ପାଠ ପଢେ-ଏ-ଏ-ଏ ଏ ଗଭର୍ଣମେଣ୍ଟ ଏକ୍ଜାମ ପାଇଁ ପ୍ରିପେୟାର ହଉଛି ଆଉ ଗ୍ରାଜୁଏସନ ସାରିକି ପ୍ରିପେୟାର ହଉଛି ଦି ଚାରି ବର୍ଷ ହେଲାଣି କୁଆଡେ କିଛି କରିନି ଏପର୍ଯ୍ୟନ୍ତ।
ଆଚ୍ଛା।
ଆ ଆପଣ-ଅ-ଅ-ଅ ଡ୍ୟୁଟି କରନ୍ତି, କଣ କ କଣ ଡିଉଟି କରନ୍ତି?
ଡିଉଟି ମୁ ଏମ୍ ସି ଲ ରେ ଲିଙ୍କରାଜ ମାଇନ୍ସିରେ ଆଉ।
ଆଚ୍ଛା। କଣ ଖାଇଲେ ସକାଳେ ଏବେ ଯୋଉ ଖାଇଲେ?
ପଖାଳ ଆଉ ବାଦାମମୁଞ୍ଜି, ଆଳୁ ପୁଡ଼ା।
ଦଳା ଦଳି କରିକି ଖାଇଛନ୍ତି ଆଉ।
ହଁ କଞ୍ଚାଲଙ୍କା, ଲେମ୍ବୁ-ଉ-ଉ ଯାହା ସକାଳ ଖାଇଆଟା ଖାଇଆଟା ଖାଇବି ଆଉ।
ହଉ ହଉ ଠିକ୍ ଅଛି ଠିକ୍ ଅଛି।
ଆପଣଙ୍କୁ ତ-ଅ-ଅ-ଅ କଣ ଖାଇଲେ କହିଲେ ଗୋଟେ ଜାଣିପାରିଲିନି?
କ୍ଷୀର ଆଉ ଛତ୍ ଉଆ ଗୁଣ୍ଡ ଚିନି।
ଆଚ୍ଛା ଭଲ ଖାଇବା ଖାଇଛନ୍ତି ଆଉ।
ଖାଇନି କ୍ଷୀର ଆଉ। କ୍ଷୀର ଗାଇ-ଇ-ଇ ଟିକେ ଟିକେ ଦୁଆ ହଉଛି ଛତୁଆ ଗୁଣ୍ଡ ଘରେ କରାହେଇଥିଲା ଗୋଳେଇ ଖାଇ ଦେଇଛି ଆଉ।
ହୁଁ ହୁଁ ଆଜି ସଣ୍ଡେରେ କୋଚିକ୍ କୁଆଡେ ବୁଲିବା ପାଇଁ ଯିବେ ନା ନାଇଁ?
ହ ନାଇଁ ମ ଆମେ ଗାଁ ଗହଳି ଲୋକ କୁଆଡେ କାଇଁ ବୁଲିବାକୁ ଯାଏ ଗାଁ ରେ ବିତଉଛୁ ଆଉ କୁଆଡେ ଆଉ ବୁଲିବାକୁ ଯିବା।
ଉଁ ହୁଁ କ୍ରିକେଟ ଫ୍ରିକେଟ ଖେଳନ୍ତି?
କ୍ରିକେଟ ଖେଳୁ ହେ ଉପରବୋଳି ଟିକେ ଖେଳୁ ଆଉ।
ଉଁ ହୁଁ ଆଉ ଖରା କେମିତି ହୋଉଛି ଆପଣଙ୍କର?
ଖରା ଆଜି ଟିକେ ହଉଛି। ଆପଣ ଡ୍ରାଇଭିଂ କରନ୍ତି ନା ଏମ ସି ଏଲ?
ହୁଁ ହୁଁ।
କେ କେତେ ବର୍ଷର ଏକ୍ସପେରିଏନ୍ସ ଡ୍ରାଇଭିଂରେ?
ମୋ ଡ୍ରାଇଭିଂରେ ପନ୍ଦର ବର୍ଷ ହେଇଯିବ।
ଆ ବୋହୁତ ଏକ୍ସପେରିଏନ୍ସ ଅଛି ତାହେଲେ ଆଉ। କେତେ ଡ୍ରାଇଭିଂ ଲାଇସେନ୍ସ ଆମର କେତେ ବର୍ଷରେ ଥରେ ରିନୁଆଲ ହୁଏ କି ଦଶ ବର୍ଷ?
ଆମର ପାଞ୍ଚ ବର୍ଷକୁ ଥରେ ରେନୁଆଲ ହୁଏ।
ସମସ୍ତିଙ୍କର ନା ଆପଣଙ୍କର?
ସମସ୍ତିଙ୍କର।
ସବୁ ଡ୍ରାଇଭର ମାନଙ୍କର ଲାଇସେନ୍ସଟା ପାଞ୍ଚ ବର୍ଷରେ ଥରେ ହୁଏ ଆଉ ନା?
ହୁଁ।
ଆଚ୍ଛା।
ଆଉ କଣ କରିବା ପାଇଁ ଭାବିଛନ୍ତି?
ଆଗକୁ?
ହୁଁ?
ଏଗ୍ଜାମ ପାଇଁ ପଢ଼ୁଛି ଭାବୁଛି ଗୋଟେ ବର୍ଷ ଦି ବର୍ଷ ଦେବି ନହେଲେ ନାହିଁ ଏଇ ଟିଚର୍ ଲାଇନ ଟ୍ରାଏ କରିବି ସାଇଡରେ ପିଜି କରିବି ବୋଲି ଭାବିଛି। ଦେଖାଯାଉ କଣ ହୋଉଛି ଭଗବାନଙ୍କ ଦୟାରୁ।
ହୁଁ କର ଯୋଉଟା ହେଇଯିବ କଥା ହେଇଯିବ ଠାକୁରଙ୍କ ଦୟାରୁ।
ନିହାତି।
ଆ ପୁରୀ ଫୁରି ଆଡ଼େ ଯାଇଛନ୍ତି ନା ନାଇଁ?
ପୁରୀ ଆଜ୍ଞା ମୁଁ ଯାଇଥିଲି ଦୁଇ ହଜାର ତେଇଶିରେ ଆଉ ଯାଇ ପାରିନି ସେତେବେଳ ଆମର ଘରେ ମୃ ମୃତବ ହେଇ ଚାଲିଛି ବର୍ଷିକିଆ ସରୁଛି ପୁଣି ଗୋଟେ ମୃତବ ହେନ୍ତୀ ଚାଲିଛି ଆଉ ଯାଇପାରିନି ଆଉ।
ଆ ହା ଠାକୁରଙ୍କର ଡୋରି ନ ଲାଗିଲେ ବି ଯାଇ ପାରିବେନି।
ହଁ ସେଟା ତ ଗୋଟେ କଥା ନାଇଁ ଆମ ପଟୁ ତ ଅସୁବିଧା ଅଛି ତାପରେ ଆମେ ଟିକେ ଭଗବାନ କତିକି ଆମେ ଯାଇପାରୁନୁ ସେଇ ଗୋଟେ କାରଣ ପାଇଁ ଆଉ।
ଆଉ ଆପଣଙ୍କ ଗାଁରେ କଣ ସ୍କୁଲ କଲେଜ ସବୁ ଅଛି ନା ବାହାରେ ଯାଇକି ଗୋଟେ ପାଠ ପଢ଼ୁଥିଲେ?
ନାଇଁ ଗାଁରେ ଅଛି ସ୍କୁଲ ଅଛି। ଆ ପ୍ରାଇମେରୀ ସ୍କୁଲ ଅଛି ହାଇ ସ୍କୁଲ ଅଛି। କଲେଜ ବି ଅଛି ସବୁ କିଛି ଆମ ଗାଁରେ ଅଛି ଆଉ।
ଆଚ୍ଛା ମାର୍କ କେତେ ଆସିଥିଲା ଆପଣଙ୍କର ଟେନ୍ଥରେ?
ଦଶମରେ ଚାରିଶହ କେତେ ମନେ ନାହିଁ ଠିକ ସେ କିନ୍ତୁ ଚାରିସ କେତେ ଥିଲା ଆଉ।
ଆଚ୍ଛା ଆଉ ଫାଷ୍ଟ ଇୟରରେ ପ୍ଲସ୍ ଟୁରେ?
ପ୍ଲସ ଟୁ ସେକେଣ୍ଡ ୟିଅର ଟୋଟାଲ ସେକେଣ୍ଡ ୟିଅର ଯୋଉ ଏଗ୍ଜାମ ଟା ହୁଏ ସେଟା ବୋର୍ଡ ହୁଏ ଆଉ। କାଉନସିଲ ଏଗ୍ଜାମଟା ସେ-ସେକେଣ୍ଡ ଇଅର ହୁଏ ଆଉ।
ଅହ ପ୍ଲ-ପ୍ଲସ୍ ଥ୍ରୀ ତ ଆପଣ କରିଥିବେ ନା?
ହଁ ଗ୍ରାଜୁଏସନ କମ୍ପ୍ଲିଟ୍ ହେଇଛି ଦୁଇ ହଜାର ଏକୋଇଶରେ କମ୍ପ୍ଲିଟ୍ ହେଲାଣି ସେବେଠୁ ତ ମଣିଷ ବୁଲୁଛି ଧୋକ୍କା ଖାଉଚି କଣ କରିବ କଣ ନାହିଁ ଚାଲିଚିଆଉ ବୁଝିଲୁ କମ୍ପ୍ଲିଟ୍ ହେଲା ଜୁନ୍ ଜୁଲାଇ ଅଗଷ୍ଟ ଆଡ଼କୁ ଆଉ।
ଆଚ୍ଛା। ଆଉ ଆଜି କଣ ନନ୍ଭେଯେ ଆପଣଙ୍କର?
ଘରେ ଅଣ୍ଡା ଝୋଳ କରିଥିଲେ ମୁଁ କହିଲି କଣ ଆଣିବି ଚିକେନ ମାମା କହିଲା ନାହିଁ ଆଜି ଅଣ୍ଡାଝୋଳ କରିଦବା ଅଣ୍ଡା ଝୋଳ କରିଚନ୍ତି ଆଉ।
ହୁଁ ନଁ ନନଭେଜ ଉପରେ କଣ ଭଲ ଲାଗେ ଆପଣଙ୍କୁ ମାନେ ଚିକେନେ ଅଣ୍ଡା ଉଁ ଦେଶୀ ଚିକେନ୍ କି ମ
ସବୁ ଭଲ ନନ ଭେଜ ସବୁ ଭଲ ଲାଗେ।
ଆଚ୍ଛା।
ସେମିତି କିଛି ନାହିଁ ଯାହା ଦେଲେ ନନ୍ଭେଜ୍ ରେ ଭଲ। ଆପଣଙ୍କ ପରିବାର ସବୁ କିଏ କିଏ ସବୁ ଅଛନ୍ତି?
ବାପା ଅଛନ୍ତି ଭାଇ ଅଛନ୍ତି ଭଉଣୀ- ଭଉଣୀ ଅଛନ୍ତି ତିନି ଭଉଣୀ ଅଛନ୍ତି। ଭାଉଜ ଅଛନ୍ତି ପୁତୁରା ଅଛନ୍ତି।
ଆଚ୍ଛା ଆପଣଙ୍କର ଜଏଣ୍ଟ ଫ୍ୟାମିଲି ପୁରା ବଡ ଫ୍ୟାମିଲି ଆଉ।
ହଁ ହଁ ଜଏଣ୍ଟ ଫାମିଲି ହେଲେ ମାନେ ଭଲ। ସୁବିଧା ସେଧରେ ସବୁଥିରେ ଭଲ।
ମିଳିମିଶିକି ରହିଲେ ଭଲ ସମସ୍ତଙ୍କ ଭିତରେ କିନ୍ତୁ ମାନେ ହଁ ସେଇ ଏକ-ଏକତା ଟା ଥିବ ବଣ୍ଡିଙ୍ଗ ଟା ଥିଲେ ବହୁତ ଭଲ ଲାଗେ।
ହଁ।
ଆଉ ଆଜିକାଲି ଏତେ ଜଏଣ୍ଟ ଫାମିଲ କୋଉଠୀ ଆଉ ରହୁଚନ୍ତି ଗାଁ ଗହଳି ହଉ ସହର ହଉ କୋଉଠି ହଉ ଅଛନ୍ତିରେ ୟାର ଅଛନ୍ତି ଆଉ ନାହାନ୍ତି କି ଅଛନ୍ତି।
ହ ହ। ଆଉ କଣ ଆପଣଙ୍କ କଣ ଚାଷବାସ କଣ ହୁ-ହୁଏ ସେପେଟେ?
ହଁ ଚାଷ ହୁଏ ଆମ ଆମର ଗାଁରେ କହିବାକୁ ଗଲେ ପ୍ରଧାନ ଚାଷ କହିଲେ ଧାନ।
ଆଚ୍ଛା।
ଧାନ ହୁଏ ତାପରେ ବାଡିରେ ଯିଏ ଯାହା ପୁଣି କରନ୍ତି ପନିପରିବା ଘରେ ଯିଏ ଯାର ଲଗାନ୍ତି ଭେଣ୍ଡି କି ବାଇଗଣ ଝୁଡଙ୍ଗ
କଞ୍ଚା ଲଙ୍କା ଏଗୁଡା ସବୁ ଘରେ ବି କରନ୍ତି ଲୋକମାନେ। ପରିବା ପତ୍ର ସବୁ ମିଳିଯାଏ ଆଉ ଇଜିଲି ଆଭେଲେବୁଲ୍ ହେଇଯାଏ। ପାଖ ପାାଖ ଗାଁ ବି ସବୁ କରନ୍ତି ସେ କମ୍ ରେଟ୍ ରେ ବି ସବୁ ମିଳିଯାଏ ଆଉ। ପରିବାରେ ଅସୁବିଧା କିିଛି ନାହିଁ।
ଓ ହ
ଖରା ପ୍ରବଳ ହଉଜି।
ଖରା ତ ହଉଚି କିଛି ଦିନ ପୂର୍ବରୁ ଟିକେ ଯାହା କାଳ କରେ ନ ହେଲେ ନାହିଁ ଖରା ପୁଣି ଗୁଳିଗୁଳି ହଉଜି ଯେମିତି ହୁଏ ଆଗୁରୁ।
ଉଁ।
ଆଉ କଣ କୁହନ୍ତୁ ଆ ଆପଣ ଦେଶ ବିଦେଶ ଖବର କଣ ଏବେ ରଖୁଛନ୍ତି ଜାଣୁ ସବୁ କିଛି ଦେଖୁଥିବେ ତ ଜାଣୁଥିବେ?
ହ ହଁ ହେଇତ ସବୁ ଉଟିଆ। ଜିନିଷ ଆମର ବର୍ଷା ଉପରେ ନିର୍ଭର ସବୁ ଆଉ। ପାଣିପାଗ ବର୍ଷା ନାହିଁ କି କହୁଛନ୍ତି ତିନି ତାରିଖ ବର୍ଷା ହବ, କିଏ କହୁଛି ସାତ ତାରିଖ ବର୍ଷା ହବ?
ଉ ଛାତ୍ରମାନଙ୍କର ଯୋଉ ହଉଛି ଆନ୍ଦୋଳନ ଦେଖୁଛନ୍ତି ନା ନାଇଁ ଯେ କେତେ ପିଲାମାନେ କେତେ କଷ୍ଟରେ କେତେ ଦିଲ୍ଲୀରେ ଯାଇକି ପ୍ରୋଟେଷ୍ଟ କରୁଛନ୍ତି।
ନାଁ ଭାଇ ଦେଖିନି କାଇଁ?
ହଉ ଆଉ କଣ କୁହନ୍ତୁ?
ନା ଆଉ
ଅନୁଭୂତି ଆପଣଙ୍କର ପାଠ ପଢ଼ିବାର?
ପାଠ ପଢ଼ିବା ଛୋଟ ବେଳେ ତ ପାଠ ପଢ଼ିବା ଏତେ ମଣିଷ ସିରିଏସ୍ ନେଇ ନଥିଲା ସତ କଥା, ଅଳପ ଉଁ ପା ଠ ପଢୁଛୁ ପଢୁଛୁ ହେମିତି ପ୍ ପାସ୍ ହେଇଯାଉଛୁ ଫେଲ୍ ତ ହଉନୁ ହେମିତି କିଛି ଇଶୁ ନ ଥିଲା ବଡ ହେଲା ପରେ ପାଠ ପଢିବାର ମହତ ପତଳା ମଣିଷ ବୁଝୁଛି, କି ନ ପଢ଼ିଲେ କିଛି କରିପାରିବନି, ଅଲଗା ଅପସନ୍ କିଛି ନାହିଁ। ପଢ଼ିଆକୁ ହିଁ ପଢ଼ିବା ହେତେବେଳେ ଆଉ ଟିକେ ଭଲ ହେଇ କଣ ପାଇଁ ପଢିଲିଣି? ଏଇଗୁଡା ସବୁ ଏମିତି ଅନୁଭୂତି ଆଉ।
ହୁଁ, ହୁଁ।
ଟାଇମରେ ଏତେ ପଢ଼ିବାକୁ କିନ୍ତୁ ଭଲ ଲାଗେନି?
ଆଚ୍ଛା, ଆଉ ଗାଁର ପରିବେଶ ସବୁ ଆପଣଙ୍କର ଭଲ?
ଗାଁ ପରିିବେଶ ପୁରା ସୁଦ୍ଧ।
ଆଉ ପିଓର ଅକ୍ସିଜେନ୍, ପିଓର ଅକ୍ସିଜେନ୍ ପାଉଥିବେ ଆଉ।
ପୁରା ପିଓର।
ଆଚ୍ଛା।
ଆପଣ ସେପଟେ ତ ବହୁତ ପଲ୍ୟୁସନ ଯୁଆଡେ ଯାଉଛନ୍ତି ନା?
ହାଁ, ହାଁ, ଏମିତିକିି ମାସ୍କ ନଦେଲେ ଚଲେଇହବନି ନାକରୁ କଳା ବାହାରେ।
ଡେଲି ପୁରା ମାସ୍କ ପିନ୍ଧିକି ପୁରା ଯାଉଛନ୍ତି ନା?
ହୁଁ ହୁଁ, ମାସ୍କ ବୁଟ୍ ନ ପିନ୍ଧିଲେ ଆଲାଉ ନାହିଁ ମାଇନ୍ସରେ ଆମର।
ନାଇଁ ନିଜର ସୁ ସୁ ସୁରକ୍ଷାଟା ଆଗନା?
ହୁଁ, ମୋ ଜୀବନ ମୋ ହାତରେ।
ନିହାତି, ନିହାତି, ନିହାତି ଗାଡ଼ି ବି ଯେତଳେ ଚଲେଇବେ ସବୁ କିଛି ଇନଷ୍ଟ୍ରକ୍ସନ ପାଳନ କରିବେ ଯେମିତି କି ମଦ୍ୟପାନ କରିବେନି କି ସିଟ୍ ବେଲ୍ଟ ସବୁବେଳେ ଲଗେଇଥିବେ ଏଇଗୁଡା ଆମେ ଆମ ହାତରେ ଅଛି ଆମେ ଯଦି ପାଳନ କରିବାନି ଅନ୍ୟକୁ ଦୋଷ ସଦବା, ଅପେକ୍ଷା ନିଜେ ଆଗ ସତର୍କ ହବା ହଁ ନା ନାଇଁ।
ହଁ ହଁ ଏତେ ତ ସତ୍ୟ କଥା ନିରାଟ ସତ୍ୟ କଥା
ଅ ଡ୍ରାଇଭିଂ ଲାଇନନେ ପ୍ରତି ମୁହୂର୍ତ୍ତରେ ରିସ୍କ ଥାଏ, କାହିଁକି ନାଁ ଆମେ ନିଜେ ନିଜେ ଯଦି ସେଫଲି ଚଲେଇବା ଅନ୍ୟକୁ ବି ସାମ୍ନା ବାଲାକୁ ବି ସେଫ୍ ରଖିପାରିବା, ଯଦି ଆମେ ନିଜେ ସେଫଲି ଚଲେଇବା।
ଆଚ୍ଛା।
ଭଲ ଆପଣଙ୍କ ଡ୍ରାଇଭର ମାନେ ଉଁ ଦେଶକୁ ଗୋଟେ ମାତ୍ରାରେ ଚଲଉଛନ୍ତି କହିବାକୁ ଗଲେ।
ହୁଁ ଫିଫ୍ଟି ଫିପ୍ଟି ପର୍ସଣ୍ଟରେଟ, ଫିପ୍ଥ ପର୍ସଣ୍ଟରେଜରେ ମାନେ ଟ୍ରାନ୍ସପୋର୍ଟ। ମିତିଂରେ ନବା ଆଣିବାରେ ଆମ୍ବୁଲାନ୍ସରେ ଡ୍ରାଇଭର ମାନଙ୍କର ସବୁଠାରୁ ପ୍ରତ୍ୟକ କ୍ଷେତ୍ରରେ ଯୋଗଦାନ ଅଛି।
ହଁ ନିହାତି ନିହାତି ଟ୍ରାନ୍ସପୋଟସନ ଠପ ହେଇଯିବ, ତାହେଲେ ଆମ ଦେଶର ଅର୍ଥ ବ୍ୟବସ୍ଥା ବି ଚାଲିବନି କିଛି ହତକ ଚାଲିବନି। ପୁରା ଠପ ହେଇଯିବ। ବେପାର କୋଉଠି ହବ ଜିନିଷ ଗୋ ପ୍ରଡକ୍ସନ ହେଲେ କଣ ଖାଲି ହବ କି ଗୋଟେ ଜିନିଷ ରୁ ଗୋଟେ ଜିନିଷ ଯା ଏହାକୁ ଯଦି ଜିନିଷ ଟା ଟ୍ରାଂଶପୋର୍ଟ ନ ହେବ କେମିତି ହେବ।
ହଁ
ନିଜକୁ ଆ ଯୋଗଦାନ ଦଉଛନ୍ତି କୌଣସି ନା କୌଣସି କ୍ଷେତ୍ରରେ।
ଆଚ୍ଛା ଭାଇ ଆପଣଙ୍କ ସାଙ୍ଗେ କଥା ହେଇ ମତେ ବହୁତ ଭଲ ଲାଗିଲା।
ବହୁତ ମତେ ବି ବହୁତ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ।